ହ ନମସ୍କାର। ଜୟ ଜଗନ୍ନାଥ କଣ କରୁଛନ୍ତି ଆପଣ? ମେଘ ପ୍ରବଳ ହଉଛି କୁହୁନ୍ତୁନି ଯେ ଘଡଘଡି ନାହିଁ ଟୋଟାଳି ମେଘ ସକାଳୁ ଲାଗିଛି ମେଘ ରାତିରୁ କଣ କହିବ ଆଉ କୁଆଡେ ଯାଇ ହଉନି ମେଘୁଆ ପାଗ କୁହନା ଘଡଘଡି
ଘଡଘଡି ମାରିଲେ ଲାଇନ ପଳାନ୍ତାଣି ଲାଇନ ଅଛି କେମିତି କୁହ।
ହଁ-ଅ-ଅ କୁହନା ଆମର ଯ ଟାୱାର ଅଛି ଟାୱାର କୁ ଆମେ ଅନେଇକି ବଇ
ଆଜ୍ଞା ।
ଖୁଣ୍ଟ ଗୁଡା ଉପୁଡି ଯାଇଛି, ଖୁଣ୍ଟ ଶୋଇ ପଡିଛି ତାକୁ ଅନେଇଛୁ। ଆମର ଏଠି ମଣ୍ଡପ ଅଛି।ମଣ୍ଡପ
ଟିକେ ନେଟ୍ ଶ୍ଲୋ ହୋଉଛି।
ଆଜ୍ଞା ହଁ ବାଉଁଶ ଲାଗଛି କି ଆସ କଥା ହେବା
ଆଉ ଆମର ଏଟେ ଦାନ ପିଣ୍ଡି ଅଛି। ଆମ ନାହାକଣୀ ମନ୍ଦିର ଆଡେ ଆମେ ବସୁ।ମେଘ ହଉଛି ବୋଲି ଖାଇ ପାରୁନୁ
ହଁ ହଁ। ହଁ ହଁ
କଣ କରିହବ ସେ ମେଘ ହଉଛି ତ ଯାଇ ଆମେ ବି କୁଆଡେ ଯାଇପାରୁନୁ ସେ
ହ-ଅ-ଅ-ଅ ମଙ୍ଗଳବାର
ବେଲଡିନ୍।
ହୁଁ ନାହିଁ ତ ସେଥିପାଇଁ ଖାଉନି ଆଉ।
ଆପଣଙ୍କ ଅ-ମ୍ ମଣ୍ଡପ ଟା ବଡ ନା ଛୋଟ?
ବଡ଼ ମଣ୍ଡପ ଟା ଅଛି ଆଉ ହଁ। କେତେ ଗୋଟେ ହଉଛି ଆଉ ଆଜ୍ଞା ଆଜ୍ଞା
ଆଉ କଣ କୁହନ୍ତୁ? ଆପଣଙ୍କ ଘରେ ଆମ ଘ ଆପଣଙ୍କ ଘର ବଗିଚାରେ କଣ ଲଗେଇଚ?
କେବଳ ଆମର ଏଇ ଛ ଅଛ ଲାଗିଛି ଫୁଲ ଗଛ ଲାଗିଛି, ଟଗର ଅଛ ମନ୍ଦାର ଗଛ, ଗେଣ୍ଡୁ ଗଛ। ଗୋଲାପ ଗଛ ଗୋଟା ଲଗେଇଛୁ। ନାଳିଆ ଗୋଲାପ।
ଆଜ୍ଞା ଆଜ୍ଞା।
ଏ ଗଛ ଫଛ ଲଗେଇବା। ।
ଆଜ୍ଞା ଆଜ୍ଞା ଛୁଆ ଖେଳୁଛନ୍ତି।
ହୁଁ।
ଆଜ୍ଞା ଆଜ୍ଞା ପାଠ ପଢା ତ ଆଗେ ଆଉ। ନହେଲେ ହବନି ହାଃ ହାଃ।
ଆଉ କୋଉଯାଏ ପଢ଼ିଛନ୍ତି କୋଉଯାଏ ପଢ଼ିଛନ୍ତି। କେତେ ରେଜାଲ୍ଟ ଥିଲା ଆପଣଙ୍କର।
ଆଜ୍ଞା।
କେତେ ରେଜଲ୍ଟ ଥିଲା ମା
ତିନିଶହ ଛୟା ଅଶି ଛଅ ଶହରୁ।
ଆପଣ ତାହଲେ ବହୁତ ପାଠ ପଢ଼ନ୍ତି ତାହେଲେ।
ଆଜ୍ଞା ଆଜ୍ଞା।
ଆଜ୍ଞା। ଆଜ୍ଞା ଆଜ୍ଞା। ତ ଆଉ ଟିକେ ଆପଣ ଭଲ ରେଜଲ୍ଟ କରିବା କଥା। ଏତେ କମ୍ କଣ ରଖିଛନ୍ତି ତିନିଶହ ଛୟାସି।
ପ୍ଲସ ଥ୍ରି ରେ ଚେଷ୍ଟା କରିବା ଆଉ।
ଚେଷ୍ଟା କଲେ କଣ ହବ ତମେ ପାଠ ପଢ ଚେଷ୍ଟା କରିବା କଥା କଣ କହୁଛ?
ଚେଷ୍ଟାର ବି ସଫଳତା ଆପଣ ବୋଧେ ଜାଣିନାହାନ୍ତି।
ସଫଳ ସଫଳ ଚେଷ୍ଟା କରନ୍ତୁ ସବୁବେଳେ ପାଠ ପଢି ସେତି ଭଲ ମଣିଷ ହବା ପାଇଁ । ଆଉ ଯଦି କହିବେ ଆପଣ ମୋବାଇଲ୍ ଦେଖିବେ ମୋବାଇଲ୍ ଦେଖିଲେ କିଛି ଲାଭ ନାହିଁ। କେତେବେଳ କେମିତି ମୋବାଇଲ ଦେଖିବ ଆଉ ସବୁବେଳେ ମୋବାଇଲ ଦେଖିଲେ କଣ ଭଲ ।ଆଖିଟା ଖରାପ ହେଇଯିବ।
ମୋବାଇଲ୍ ରେ ମୋବାଇଲ ଭଳିଆ ଅ ଦେଖିବା ଜିନିଷ ଦରକାରେ।
ହୁଁ ଆମର ଏଟା ପିଚୁ ରାସ୍ତା ଯୋଉ ହୁଁ । ଟାକ୍ଟର ଟା ଥୁଆ ହେଇଚି।ପାଣି ଟାଙ୍କି ଅଛି ବାଉଁଶ ଛ ଲାଗିଛି।
ଆଜ୍ଞା ଆଜ୍ଞା ବାଉଁଶ ଗଛ ତ ସବୁଆଡେ ଅଛି ଆଉ। ନହେଲେ ହବନି।
ହୁଁ ହୁଁ। ବର୍ଷା ଟା ହଉଛି ଆଉ କଣ କରିବା ବର୍ଷାଟା କୁହୁରୋଉଛି ଆଉ।
ଆଜ୍ଞା।
ମେଘ ପାଗ ଆଉ କଣ କରିବା ବର୍ଷା ତ ହଉଛି ଆଉ।
ବର୍ଷା ସିଜିନ ଆଉ ବର୍ଷା ହବନି ଆଉ କଣ ହବ।
ହଁ ଯଦି ତାର ହଉଛି ହଉ । ବର୍ଷା ହବା କଥା ହବ କଣ ଆଉ କରିବା। ଆଉ ଏଇନା ତିନି ଚାରି ଦିନ୍ ବ ଗରମ ଟା ହଉଥିଲା ବର୍ଷା ହେଲା ଭଲ ହଉଛି ଥଣ୍ଡା ଟିକେ ଲାଗୁଛି।
ଆପଣ ସେଠି ଧାନ ଫାନ ଲଗେଇଲେ ନା ଧାନ ଫାନ ହେଇନି।
ଉଁ ଧାନର ନାଇଁ ଲାଗିନି ଲାଗିବ ଏଥ ଲ ଲଗେଇବେ ଆଉ।
ଆଜ୍ଞା ଆଜ୍ଞା ମେଘ ହେଇକିରି ବିଲ ଫିଲରେ ପାଣି ହେଲାଣିି ନା ହେଇନି।
ହୁଁ ପାଣି ପ୍ରବଳ ହେଲାଣି ବିଲରେ କୁହନ୍ତୁନି। ବର୍ଷା ପାଗ କ
ଆପଣଙ୍କ ନଈରେ ପାଣି ପଯ କେତେ ହେଲାଣି ପାଣି ବଢୁଛି ନା ବଢୁନି।
ନଈରେ ହଁ ପ୍ରବଳ ପାଣି। ସେପ
ଆଜ୍ଞା। ପ ପାଣି ହେଇଗଲାଣି ତାହେଲେ ଆପଣ ପାଣି ଆପଣ ଘର ଟା ନଈଟା ରୁ କେତେ କେତେ ବାଟ ପଳେଇ ଆଉଛି ପାଣି ଘର ପାଖ କୁ ନା
ଣି ପ ଆଉ ଟିକେ ପନ୍ଦର ପନ୍ଦର ହେଇଛିଗଲା ଏତେ ପାଣି ଆସୁନି ଆଉ ପାଣି ଆଉ ଆଗ ଆମଟି ଆମ ଘର ଦୁଆର ସବୁ ପାଣି ପଳି ଆଉଥିଲା।
ଆଜ୍ଞା ଆଜ୍ଞା ଆମର ବି ଥରେ ଆସିଯାଇଥିଲା ଆମେ ବି ଦେଖିଛୁ। ମାଛ ଆପଣ ସେଆଡେ ମାଛ ଫଛ ଧରା ହଉଛି ନା ଲୋକ ତ ସକାଳୁ ଯାଉଛି ମାଛ ଧରିବାକୁ। ନିହାତି।
ଏ ମାଛ ଧରନ୍ତି ଅଛନ୍ତି ଜଣେ ମାଛ ଅଛନ୍ତି ଆମ ଘର ପାଖରେ ତା ନା ମିଟୁଆ ଡେଲି ମା
ଆଜ୍ଞା ଆଜ୍ଞା ଆମ ଘର ପାଖରେ ବି ଜଣେ ଅଛନ୍ତି।
ରାଜା ରାଜା।
ଆଜ୍ଞା ରାଜା।
ହଁ। ନଗଡ଼ା ଅବଧି ସେ କୁକୁରା ଟା ସା ଗୁପୁରଡ଼ା ପ ଲକ
ଆଣିକି ତାକୁ ଟିକେ ଆପଣ କୋରରେ ବସେଇ ଦଉନାହାନ୍ତି।
ଘଣ ଅଛ କଦଛ ଚାଲି
ତାଙ୍କ ଲୁଙ୍ଗିଟା କଣ ଖୋଲିଗଲାଣୀ ନା କଣ?
ସେଇଟା ଖସିଗଣୀ ବା।
ଆଜ୍ଞା ଆଜ୍ଞା।
ନଁ କ
ମେଘ ତ ହଉଛି ଆଉ ଜୋର।
ପଣ ସାଙ୍ଗ ମାନେ ସବୁ କଣ କହୁଛନ୍ତି।
ସାଙ୍ଗମାନେ ସବୁ ହଷ୍ଟେଲ ପଳେଇଛନ୍ତି। ଏବେ ହଷ୍ଟେଲରେ ଦି ଜଣ ପଳେଇଲେ ସାଙ୍ଗ।
ହଁ ହଁ।
ଆଜି ପଳେଇଛନ୍ତି ଆଉ ଆଉ ଦି ଜଣ ଆଉ ସେ କମ୍ପୁଟର ଯାଇଛନ୍ତି। ଆଜି ମେଘ ଯୋଗୁ ମୁଁ ଯାଇନି ଆଉ।
ଓ ହୋ। ଆଉ କ ଘର ସବୁ କନ୍ କରୁଛନ୍ତି। ଆମ ପ ପରାା ଫଚ ଅଛ
ଘରେ ବସିଛନ୍ତି ସମସ୍ତେ ଆଉ ମାମି ରୋଷେଇ କରୁଛନ୍ତି ଆଉ।
ଯିଏ ଲଗଉଛି ଲଗଉ ଗଛ ବ ଏ ଭ ଇଏ ଆମ ପୁତୁରା ଜଣ ହେବେ ଆମ ଘର ପାଖରେ ଆଉ। ବ କ ଆ ହଜ ଆ ବାପା ଆଇଲେ
ଆଉ
ଆଉ କଣ କୁହ।
ଆ ଆପଣ ବିଲ ଫିଲ କେତେ ଅଛି?
ବିଲ ଆମର ଅଳ୍ପ ଅଛି ଟିକେ।
ଅଳ୍ପ ଅଛି ନା ବହୁତ ଅଛି ତାହେଲେ
ଭାଇବ ଯ ମ କେ ସତ ଭଙ୍ଗାଟ ତ ଧାର ଜଣ ଅ ସା
ବିଲରେ ଚାଷ କିଏ କରୁଛନ୍ତି ବପା କରୁଛନ୍ତି ନା ଆ ଦେଇଦେଇଛ କହାକୁ କାମ ଚାଷ କରିବାକୁ।
ମ ଆପ
ହ
ଦୋକାନରେ ଆପଣ ଅଛ ନାଁ ରହୁଛନ୍ତି ଆଉ? ତ ଫୁଣି ଡାଆଳୁ କଣ? ହାଲୋ। ହଁ।
ଆମ ଆଡ଼େ ବର ଗଛ ଫର ଗଛ ଲାଗିଚି ତ ଏ ଭାଇ ଜଣେ ଯାଉଥୁଲେ ହେ ଯେ ଭାବୁଚନ୍ତି
ହଲୋ ଉଁହୁଁ ହାଲୋ। ନଡ଼େଇବା ରସ ଲାଗିଚି ଓସ୍ତ ଗଛ ଅଛି ପ୍ରବଳ ଗଛ ଫଛ ଅଛି।
ଆ ବର୍ଷା ଏବେ ଆ ସବୁ ଏଠି ଶିଉଳି ଫିଉଳି ହେଇଅଲାଣି।
ହଁ ଆମର ଆଡ଼େ ସିଏ ପାଣି ଟାଙ୍କି ଗୋଟେ ଅଛି ଆମର ଏଠି ଦେଖିଉ ସେ ପାନ୍ ପ୍ରାଏ ଟା ବସିବି ଏଠି ଆଉ। ହୁଁ ନୂଆ ପାଣ୍ ଟାଙ୍କି।
ଆଗି
ଆଉ ଗୋଟେ ଲେଗା ପ୍ରୋଜେକ୍ଟ୍ ଏଇଥର ଟିଅ ନବେପୁର।
ଆଜ୍ଞା ଆଜ୍ଞା ଆମର ଏଠି ଗୋଟେ ଚଢ଼େଇଟେ ମେ ଏଇନେ ତାର
ହଁ ଆଉ ତଲେ ଆମର ସାଇକଲ୍ ବେପାରେ ବସଥିଲ।
ଦେଖା ତ ହୋଇଚି ଆଉ କଣ କରିବା? ଆଉ ସା ଦେହ ପା ଭଲ ଅଛି?
ଆଜ୍ଞା ଦେହ ପା ତ ବହୁତ ଭଲ ଅଛି ଦେଖିବା ଆଗକୁ କଣ ଉଁ
ବେଚ ଅଜା ମୁ ଜଇନି ଆଉ ଥଣ୍ଡା ଟିକେ ହେଇଯାଇଚି ମେଘ ଯୋଗୁରୁ ଆଉ। ଲକ୍ଷେ ଗୋଟେ ଆଗ ହେଇଯାଉ। ହୁଁ ରଥର ଓଦା ହେଇକି ମେଘ ହେଇକି ଥଣ୍ଡା ହେଇଯା କିଏ ଅଛନ୍ତି କି ସିଜିନ୍ ଟା ଚେଞ୍ଜ୍ ହେଇଚି ନାଁ ସେଥିପାଇଁ ଟିଏ ଥଣ୍ଡା ଜର ହବ ଏ
ସିଜିନ୍ ଚେଞ୍ଚ୍ ହେଲେ ଥଣ୍ଡା ଜର ହୁଏ ଆଉ। ସମସ୍ତଙ୍କୁ ମତେ ବି ଜର ହେଇଥିଲା କମି ଯାଇଛି ଏବେ।
ମେୟା ଆନଲା।
ସିଜିନ୍ ଚେଞ୍ଜ୍ ହେଲେ ତ ବଣି ଥଣ୍ଡା ଜର ହେଇଯିବ ଆଉ।
ହୁଁ। ଆଉ ରଥଯାତ୍ର କୁଆଡ଼େ ଯିବେ?
ରଥଯାତ୍ରାରେ ପୁରୀ ଆଡ଼େ ଟିକେ ଯିଆର ପ୍ଲାନ୍ ଅଛି।
ଆଉ ହଉ ଆଉ ପୁରୀ ଯିବାର ପ୍ଲାନ୍ ଅଛି ତାହେଲେ। ପୁରୀ ଯିବାର ତାହେଲେ ପ୍ଲାନ୍ ଅଛି ଆପଣଙ୍କର ଆଉ।
ଆଜ୍ଞା ଆପଣଙ୍କର କୋଉ କୁଆଡ଼େ ଯିବାର ପ୍ଲନ୍ ଅଛି?
କି ହବ ଯିବାର ଅଛି ଅଛି।
ଆଜ୍ଞା ଆଜ୍ଞା ଘର ପାଖରେ କୋଉଠି ହଉଚି ରଥଟେଣା ହଉ ଆଜ୍ଞା।
ଅଇଥା ଆଉ କଁ କୁହ।
ହଁ ଆଜ୍ଞା ବର୍ଷା ତ ଯେମିତି ହଉଚି ରଖେଇ ଥୋଇ ଦଉନି।
ଆଜ୍ଞା ଧନ୍ୟବାଦ ସାର୍।
ଯୋଉମାନଙ୍କର ସବୁ ଚୁଲିରେ ରୋଷେଇ କରୁଥୁବେ ତାଙ୍କ ଚୁଲିରେ ପାଣି ପସି ଯାଉଥୁବ।
ହଁ ଟା ଦସ୍ତଟା ହଉଚି ସେମିତି ଆଉ। ଲୋକେ ତ ଏବେ‌ ଆଉ ଚୁଲିରେ ରୋଷେଇ କରୁନାହାନ୍ତି ଏତେ ଆଉ ଅଛି ଏଥର ଗ୍ୟାସ୍ ନେଇଆଇଲେଣି ନାଁ।
ଗ୍ୟାସ୍ ରେଟ୍ ବଢ଼ିଗଲା ତମେ ସବୁ ଚୁଲିକି ଟ୍ରାନ୍ସଫର ହେଇଥିଲା ନାଁ ଆଉ।
ହଁ। ଓଉ ତ ସେଇଆ ହେଲାଣି ଗ୍ୟାସ୍ ମିଳୁନି ପେଟ୍ରାଲ୍ ମିଳୁନି କଣ କରିବ ମଣିଷ ବଞ୍ଚବ କଣ?
ସେଆ ପା କଣ କରିବେ ଆଉ ଲୋକମାନେ ଯେତେ ଯାହା କରୁନ୍ତିଛନ୍ତି ସବୁ ଖାଲି ବଢି ଯାଉଛି ରେଟ ଘୋ ଘା ହେଇ ରେଟ ବଢୁଛି। କଣ କରି ହବବି? କିଛି ନାଇଁ ଇଏ ସରକାର ବି ଯାହା କଲା ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା ଜୟ ଜଗନ୍ନାଥ ଧନ୍ୟବାଦ।
ଜୟ ଜଗନ୍ନାଥ ଧନ୍ୟବାଦ।
ଆପଣଙ୍କ ସକାଳ ଶୁଭରେ ଯାଉ।
ଆଜ୍ଞା ଧନ୍ୟବାଦ। ଆଜ୍ଞା ରଖନ୍ତୁ